ହଁ କହ। ହଁ ନମସ୍କାର। କିଛି ନହିଁ ବସିଚୁ ଆଉ ତୁମେ କଣ କରୁଚ?
କିଛି ନହିଁ ମୁଁ ବି ଆସିଚି ଟିକେ ଗାଁ କୁ ଆସିଥିଲି ଆଉ ଆପଣଙ୍କ ଆକୁ ବର୍ଷା ହଉଚି କି ନାଇଁ?
ବର୍ଷା ହଉଥିଲା ଏବେ ଛାଡି ଯାଇଚି। ଆପଣ ଆଡେ?
ହ ହ ଆମ ଆଡେ ବି ତ ବର୍ଷା ହଉଚି ରାତିରୁୁ ବର୍ଷା ହଉଚି ଏପର୍ଯ୍ୟନ୍ତ ଛାଡିନି ଠିପ ଠୁପ ଠୁପ ଠୁପ ପକଉଚି ଆଉ କଣ କର ଲଘୁଚାପ ବି ତ ଚାଲିଚି।
ହଁ ହଁ ପବନ ବି ଏପଟେ ବି ସୁଲୁ ସୁଲୁ ବହୁଚି।
ହୁଁ।
ବର୍ଷା ଟିକେ ଏବେ କମିଚି। ଆଉ କଣ ଖବର?
କଣ ଖବର ଆଉ ଏଇତ କଥା ବର୍ଷା ତ ଯେମିତି ହଉଚି କୁଆଡେ ବାହାରକୁ ଯାଇ ହଉନି କିଛି କାମ କରି ହଉନି। ପୁରା ରାସ୍ତା ସାରା ପୁରା ପାଣି ଫୁଲ ହେଇଯାଇଚି। କଣ କରିବା ଆଉ। କୁଆଡେ ବାହାର କୁ କୁଆଡେ ଯାଇ ହଉନି କିଛି କାମ କରି ହଉନି। ଘରେ ବସିକି ଘରେ ବସିକି ରହିବାକୁ ପଡୁଚି ଆଉ। କଣ କରିବା?
ଅ ହ।
ହୁଁ।
ଆମର ବି ସେଇ ସମାନ ଅବସ୍ଥା ଆଉ।
ହୁଁ ହୁଁ ଆପଣ କୋଉଠି ଅଛନ୍ତି ଏବେ?
ଆପ ମୁଁ ଗାଁ ରେ।
ଗାଁ ରେ ଅଛନ୍ତି ନା ଆଉ ଆଜି ଆପଣଙ୍କର କଣ ରୋଷେ ଇ ବାସ କଣ ହେଇଚି ସବୁ?
ହେଇଚି ସେଇଭଳିଆ ସାଧା ଆଉ।
ସାଧା ହେଇଚି ନା ଆମର ବି ସେଇଭଳିଆ ଆମର
ଆଜି ସୋମବାର ଯେହେତୁ ଅଛି।
ସେଇଭଳିଆ ଆଉ ଆମର ବି ସେଇ ସକାଳୁ ହେଇଯାଏ। ଆ ଖାଇଥିଲୁ ଆମେ ସୁଜି ଖାଇଥିଲୁ। ଆଉ ଏବେ ରୋଷେଇ ହଉଛି। ଗରମ ଭାତ ତରକାରୀ ଏ ସବୁ ଆଜି ତ ସୋମବାର ଆଇଁଷ। କରି ହବନି ବୋଇଲେ ହୁଁ। ସେଇଭଳିଆ ଆମର ବି ଚାଲିଛି ହଲଚାଲ ଚାଲିଛି ଆଉ ଆପଣଙ୍କ ଆଡେ। ଷ୍ଟାଟ ହେଲାଣି କି ନାଇଁ ଆରମ୍ଭ ହେଲାଣି କି ନାଇଁ।
କୁ ଯାଉ ବର୍ଷା ତଳୀ ହେଇନି।
ହୁଁ ତଳି ତାହେଲେ ପକେଇଚନ୍ତି ନା।
କଲେ ହଳ କଲେନି।
ଆଉ ଆପଣ ଚାଷ ବାସ କରୁଛନ୍ତି କି ନାଇଁ?
ମୁଁ ଯାଇନି ହେଇନି ଆରମ୍ଭ କରିବା। ଚାଷ କରା ହୋଇଛି।
ନା ଆଉ ଏବେ ତ ବର୍ଷା ଦଉଛି ଆଉ। ବର୍ଷା ଛାଡିଲେ ସିନା କଣ କାମ କରିବ ଏ ତ ଲଗା ତାର ଏ ବଷ
ହୁଁ ଯେହେତୁ ଅଛି ଲଘୁଚାପ ଚାଲୁଛି। ହୁଁ ବ ହୁଁ ଆଉ ବଛା ଛାଡିଲେ ସିନା କଁ କରିବ। ତ ଆଉ ଆପଣ ତାହେଲେ।
ଛାଡୁଛି ଆସୁଛି ଛାଡୁଛି ଆଉ। ଅା
ହୁଁ ଆପଣ ବି ତାହେଲେ କୁଆଡେ ବାହାରକୁ ଯାଇ ପାରୁ ନାହାନ୍ତି ବର୍ଷା‌ରେ।
ନା ବର୍ଷା ହେଲେ ଆଉ କୁଆଡେ ଯାଇପାରିବେ।
ହୁଁ। ସେୟା ତ ଆମର ତ ଏଠି ରାତି ସାରା ବର୍ଷା ହଉଛି ରାତି ଗୋଟେ ଦିଟା ଠୁ ବର୍ଷା ହଉଛି। ଆଉ ସେ ଜମା ଛାଡ଼ିବାର ନାଁ ନଉନି। ବର୍ଷା କୁଆଡେ ବାହାରକୁ ଯାଇ ହଉନି। ଏ ରାସ୍ତା ଘାଟ ସବୁ ପାଣିରେ ଫୁଲ। ଲୋକ କୁଆଡେ ହେଲେ ମଣିଷ କାମ କରିବାକୁ ବି କୁଆଡେ ଯାଇ ପାରୁନି କିଛି କାମ ପଡିଲେ ବି।
ଆଉ। ଆପଣ କଣ କଣ କିଛି କାମ କରୁଛନ୍ତି କି କାମ କରୁ ନାହାନ୍ତି?
କଁ କରି ବା ଥଣ୍ଡା ତ ଟିକେ ହେଇଛି ଏଇନା ବର୍ଷା ଯେହେତୁ ହଉଛି କୁଆଡକୁ ଯିବାକୁ ଇ ଛା ହଉନି ବସିଛୁ ଚୁପଚାପ ହେଇ ଘରେ ଆଉ।
ମୁଁ ହା ସେଇ ତ ଆଉ। ଉ ବର୍ଷା ଯେମିତି ହଉଛି ଥଣ୍ଡା ଜର ହବ କାଶ ହବ।
ହଁ। ଆଠ ଦିନି ହେଲାନି ପୁରା ଜୋର ଜାର। ଥଣ୍ଡା ଛାଡ଼ୁନି। ଆଜି ପ୍ରାୟ ଭାବିଥିଲି ମେଡ଼ିକାଲ ଟିକେ ଯାଇକି। ବ୍ଲଡ଼ ଟା ଟିକେ ଟେଷ୍ଟ କରିବି ବୋଲି ଭାବିଥିଲି।
ହୁଁ ଆଉ ବର୍ଷା ତ ଯୋଉ ଭଳିଆ ହଉଛି ଘରୁ ବାହାରି ହଉନଥିବ ଆଉ। ମେଡ଼ିକାଲ ଯାଇକି ଆଉ କେତେବେଳେ ହେଲେ ବ୍ଲଡ। ।
ହଁ।
ବର୍ଷା ତ ଛାଡ଼ୁନି ଆଉ କଣ କରିପାରିବା ଆଉ ବର୍ଷା ଛାଡ଼ିଲେ ସିନା ହଉଛି କୁଆଡ଼େ କଣ ଯିବା କାମରେ ଯିବା କି କଣ।
ହୁଁ ହୁଁ।
ହୁଁ ବର୍ଷା ତ ଛାଡ଼ିବନି ଆମର ରୋଷେଇ ବାସ ଏବେ ଚାଲିଛି ରୋଷେଇ ହଉଛି।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
ସୋମବାର ପୁଣି ଆଇଁଷ ଖାଇ ହବନି।
ହୁଁ ହୁଁ।
ଏଇ ଭଳିଆ କଥା ଆଉ। ହୁଁ ଆପ୍
ଦୁଇ ଦିନି ଅଛି ବରଷା ପାଗ।
ହୁଁ ଲଘୁଚାପ ତ ଚାଲିଛି ଆହୁରି ଦି ଦିନି ଦେଖିଆ ବର୍ଷା ଛାଡ଼ୁଛି କି ନାଇଁ। ବର୍ଷା ଯୋଉଭଳିଆ ହଉଛି। ହୁଁ ଆଉ ଆପଣଙ୍କର ଆଜି ଘରେ କଣ ରୋଷେଇ ହେଇଛି ସବୁ?
ସାଧା ସାଧା ଡାଲି, ଭାତ, ତରକାରୀ, ଭଜ ଜା ଏଇଟା ହେଲା ଖାଇବା ଆଉ। ।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
ହୁଁ।
ଫରମାଲ୍ ହବ ଭାତ ଟିକେ ହବ ଡାଲି ଟିକେ ହବ।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
ଏଇ ତ ସୋମବାର ଦିନ ଆଉ ସୋମବାର ତ ଆଉ ଆଇଁଷ କରିହବନି ଆଉ। ଆଇଁଷ ହେଲେ ଉଁ ହୁଁ।
ଆଉ। କଣ କରୁଚ ।
ଗରେ ତ ବର୍ଷା ହଉଛି ବାହାରକୁ ବି କୁଆଡ଼େ ଯାଇ ହଉନି କିଛି କାମ କରି ହଉନି।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
ଘରେ ପଡିରହିଲେ ହଁ ଆମର ଏବେ ଏ ରୋଷେଇ ଚାଲିଛି ଭାତ ହେଇସାରିଛି ଏବେ ତରକାରୀ ଚାଲିଛି। ତାପରେ ଭଜା ହବ ତାପରେ ଭାତ ଖିଆ ହବ। ବୁଝିଲେ ଖାଇଲା ବେଳକୁ ହେଇଯିବ ଦିଟା ଭଳିଆ ହେଇଯିବ ଖାଇଲା ବେଳକୁ।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
ବୁଝିଲେ ଆପଣ ଖାଇ ସାରିଲେଣି?
ନା ଖାଇନି ଆଉ ଅଧଘଣ୍ଟେ ଲାଗିବ।
ହୁଁ ସେଇତ ଆପଣଙ୍କର ବି ରୋଷେଇ ଚାଲୁଛି ବୋଧେ?
ହୁଁ ହୁଁ।
ହୁଁ ହୁଁ ସେଇଆ ତ ଆଉ ଥଣ୍ଡା ପାଗରେ ଆଉ କଣ କରିବ ଗରମ ଗରମ ଭାତ ତରକାରୀ କରି କି ଖାଇବା କଥା ଆଉ।
ହୁଁ।
ହୁଁ ଏଇ ତ ସବୁ ଜିନିଷ ଆଉ କଣ କରିବା। ଆଉ ଆପଣଙ୍କର ଏଥର କିଛି ଯୋଜନା ଅଛି କି ନାଇଁ? ରଥ ଯାତ୍ରା ଯିବା ପାଇଁ ବୁଲିବା ପାଇଁ।
ଅଛି ଅଛି ଯିବା।
ରଥଯାତ୍ରା ଯିବେ ବୁଲିବାକୁ ଯିବେ ରଥଯାତ୍ରା।
ହଁ ଯିବାନା ଆଉ ନଗନେ ଆଉ ହବ।
ହୁଁ ମୁଁ ବି ତ ଭାବୁଚି ଦେଖିଆ ବର୍ଷା ବର୍ଷା ଟିକେ ରଥଯାତ୍ରା ଦେଖି ଯିବା କୋଉଟି ପୁରୀ ଯିବାର ଯୋଜନା କରାହେଇଚି।
ଏଇ ଯୋଉ ଉଁ ଯିବେ ସେଇ ଯୋଉ ଭୋଲର ହଁ ହଁ କେଭେ ଯାଇଚ? କେତେ ଜଣ ଯାଇଚ?
ହ
ଏଇରା ନାଇଁ।
ଟିକେ କମିଗଲେ ଭଲ ହୁଅନ୍ତା ଯିବାକୁ ଟିକେ ସୁବିଧା ହୁଅନ୍ତା। ବର୍ଷା ଯୋଉଭଳିଆ ହଉଚି ଆଉ ବର୍ଷା ଛାଡିଲେ ଯାହା ଦେଖାଯିବ ଆଉ। ଯୋଜନା କରାଯିବ କେମିତି ଯିବା ପାଇଁ ରଥଯା ତ୍ରା ବର୍ଷ ର ଥରୁଟିଏ ରଥଯାତ୍ରା ହଉଚି ନିହାତି ଦେଖିବାକୁ ପଡିବ ଯେହେତୁ ସୁଯୋଗ ମିଳିଛି ଦେଖିବାକୁ। ଯିବାକୁ ପଡିବ ଆଉ ନହେଲେ
ଧଳା ନାହିଁ
ସୁଯୋଗ ମିଳିପାରିବ କି ନାହିଁ ତେଣୁ
ମିଳିବ ମିଳିବ ନିହାତି ମିଳିବ ଭାବିଚନ୍ତି ମାନେ ଆପଣ ଯାଇ ଯିବେ।
ହୁଁ।
ବୁଲି ଆସନ୍ତୁ ଥରେ।
ହଁ ଯିବା ଯେହେତୁ ସମୟ ଅଛି। ବଳ ବୟସ ଅଛି ଯାଇକି ସବୁଆଡେ ବୁଲାବୁଲି କରିବା କଥା। ହେଲା ସବୁଆଡେ ବୁଲାବୁଲି କରିବା କଥା ଆଉ ବର୍ଷା ତ ଛାଡିଲେ ସିନା କୁଆଡେ ଗୋଟେ ଟେ ବୁଲିବା ପାଇଁ ଯିବ ମଣିଷ। ଆଉ ବର୍ଷା ତ ଛାଡୁନି ବର୍ଷା ଛାଡିଲେ ଯୋଜନା ହବ କେମିତି ଯିବା ପୁରୀ ଯିବା। ରଥଯାତ୍ରା ଦେଖିକି ଆସିବା ବୋଲି ଯୋଜନା କରାଯିବ। ବର୍ଷା ଟା ଟିକେ ଛାଡିଯାଉ ପୁଣି ଆହୁରି ଦି ତିନି ଦିନ କଣ ଲଘୁଚାପ ଅଛି ବୋଲି କହୁଚନ୍ତି।
ବର୍ଷା ତ ଆଉ ମାତ୍ର ଦୁଇ ଦିନ ହବ। ପାଗ ବି ନରମ ରହୁଚି। କାଲି ତ ପ୍ରବଳ ହେଇଥିଲା ଆଜି ଟିକେ କମିଚି। ଯାହା ଫଳରେ ଟିକେ କମ ବର୍ଷା ହଉଚି।
ବା ସେଇଟା ଆମର ବି ରାତିଠୁ ବର୍ଷା ଲାଗି ରହିଚି। ଆଉ ବର୍ଷା ଛାଡିଲେ ସନା ମଣି କଣ କରିବ କୁଆଡେ ଯି କାମ କରିବ ବର୍ଷା ଏମିତି ପ୍ରବଳ ହଉଚି କୁଆଡେ ବାହାରୁକୁ ଯାଇ ହଉନି। ସେଇ ଘରେ ବସିକି ରହିବି। ଘରେ ବସିକି ରହିବାକୁ ପଡୁଚି ଆଉ କଣ କରାଯିବ? ଘରେ ଥଣ୍ତା ଥଣ୍ଡା ମଧ୍ୟ ହେଇଗଲାଣି ଥଣ୍ଡା ଜର ମତେ ବି ଖାସ ଅଳ୍ପ ଅଳ୍ପ ଟିକେ ଖାସ ହଉ ଚି ଆଉ ମୁଁ ବି ବର୍ଷା ଯେହେତୁ ହଉଚି ମେଡିକାଲ ମୁଁ ବି ଯାଇପାରୁନି। ଏଇ ସବୁ କଥା। ବର୍ଷା ପିଇବ କଣ କରିବ? କିଛି ଜଣା ପଡୁନି ଉଁ ଆଉ ପୁଣି ଦି
ଛାଡି ଦିନେ ଦିଇଦିନି ସିଆଡେ ତ ଗଲାନି।
ହୁଁ। ଛାଡିଗଲେ ଭଲ ହବ ଟିକେ ସେ ଲୁଗା ପଟା କିଛି ସଫା କରି ହଉନି ଯେହେତୁ ଏତେ ବର୍ଷା ହଉଛି। ଆଉ ବାପଟା କିଛି ସଫା କରି ହଉନି। ସେ ଯଦି ବର୍ଷା ବର୍ଷା ଟିକେ ଛାଡନ୍ତା ମୁଁ ଟିକେ ଲୁଗାପଟା ଟିକେ ସଫା କରିବି ବୋଲି ଭାବୁଛି। କିନ୍ତୁ କଣ କରିବା ଆଉ ତ ଛାଡୁନି କି ନାଇଁ ତାହେଲେ ଆପଣଙ୍କ ସହିତ କଥା କଥା ହେଇକି ଭଲ ଲାଗିଲା ତାହେଲେ ରହୁଛି ସାର୍।
ଠିକ ଅଛି ରଖୁଛି ସାର୍ ନମସ୍କାର।